ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ ହଁ ହ୍ୟାଲୋ।
କଣ କରୁଛୁ? କଣ କରୁଛୁ?
ବସିଥିଲି କହିଲି ଝିଅକୁ ଶୁଆଉଛି ଆଉ।
ହଁ ସ୍ୱାଗୀ ଖାଇଛି ସ୍ୱାଗି ତୁ କଣ ଖାଇଛୁ?
ହ।
ହାଲୋ। ହଁ।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
ମୁଁ ଏଇଠି ବସିଥିଲି ଆଉ। ଆଉ ଆଉ ଆଜି ଖାଇବାକୁ କଣ ହେଇଛି ଘରେ।
ଗୁଡୁ।
ସେବି ଏଠି ବସିଥିଲା। ଆଉ ଖାଇବାକୁ କଁ ହେଇଛି ଘରେ?
ହଁ ମୁଁ ବରା ଖାଇଥିଲି ଭାତ ଖାଇବି ଭାତ କରାହେଇଛି। ଆଉ ସାଧା କଣ କରାହବ ଆଉ। ଶୁକ୍ରବାର ବା ଶୁକ୍ରବାର ବା। ଖାଇବାର ନାହିଁ ଆଜି। ଝିଅ ସୋଇ ପଡିବ ଏଇନେ।
ଓହୋ କାନ୍ଦୁଛି ବୋଧେ?
ହଁ ସେଆଡ ଆର ରୁମ ରେ ଅଛି ଆଉ।
ହଁ ଅଁ। ଆଉ କଣ ଯେ ଯୋଉ ବଉ।
ବଉ ସେପଟେ କଣ କରୁଛି ନୂଆ ଖୁଡି?
ସିଏ ସେପଟେ କଣ ରୋଷେଇ କରୁଛି ଆଜି ମଟନ ହେଇଛି ତ।
ଓହୋ ମଲ ଗୁଡୁ।
ସିଏ ସେପଟେ କଣ କରୁଛି କି କୁଆଡେ ଗଲାଣିି କେଜାଣି ଦେଖିନି।
ବୁଲୁଥାଉ କୁକୁର ଭଳିଆ।
ହଁଅଁ।
ଗାଲୁଆ କୋଉଠିଁ କାର।
ହୁଁଉଁ ଆଉ ଡଲିଖୁଡି।
ଏଁ ଅଙ୍କି ସୋନିକୁ ପଢଉଛନ୍ତି।
ଓ ହୋ।
ଅକ୍ଷର କରୁଛି ଅଙ୍କି।
ସେଇୟା ବା ଖାଲି ମାଡ ଦରକାର୍।
ଆଙ୍ଗୁଟି କୁ ତଳେ ପକେଇକି ପେନ୍ ରେ ରଗଡିଦବ।
ହୁଁ। ଏବେଠୁଁ ରଅକ୍ଷର ଭଲ ନ କରିଲେ ପରୀକ୍ଷାରେ ମାର୍କ କାଟିଦେବେ।
ହଁ ବା କେମିତିଆ ଲେଖୁଚି ଦେଖୁନୁ ଏଡେ ଏଡେ ବୁଢା ବୁଢା କରିକି କଦର୍ଯ୍ୟ କରିଦଉଚି।
ବୋର୍ଡ ରେ ତ ଭଲ ମାନେ ଲେଖ ଠିକ୍ ରେ ଲେଖ ନହେଲେ ଲେଖା ଆଟଲିଷ୍ଟ ଖାତା ଟା ଟିକେ ପରିଷ୍କାର୍ ରହିବା ଦରକାର୍। ସେ ଥିରେ ମାର୍କ ଦେଇଦେବେ।
କାଟି ଦେବେ ମୁହଁ ଆଉ ସତ କଥା ଆଉ।
ହଁ ସଁ ସରସ୍ଵତୀ ସ୍କୁଲରେ ବି ତ କାଟି ଦିଅନ୍ତି। ଅକ୍ଷର ପାଇଁ କେତେ ଗାଳି ଦିଅନ୍ତି।
ଜାକି। ଏଇୟାକୁ କାହିଁ ଗାଳି କରୁନାହାନ୍ତି କେଜାଣି? ଲିକୁ ସେମିତି କଦର୍ଯ୍ୟ କରିକି ଲେଖୁଚି।
ହୁଁ ମୁଁ ଯେତେବେଳେ ଖାଉ ମାନେ ପଢୁଥିଲି ଗୁରୁଦାତା ଗୁରୁମାଙ୍କ ଟ୍ୟୁସନ୍ ସିଏ ମୋ ହାତ ପୁରା ମୋଡି ଦିଅନ୍ତି। ପେନ୍ ରେ। କେତେ ମାଡ ଖାଇଚି ଠିକ୍ ନାହିଁ।
ଏଇ ଯୋଉଁ ତୁ କଲୁନି କି ଆଜି ରୋଷେଇ?
ଆଜି ଗରମ୍ ହଉଛି ଇଚ୍ଛା ହେଲାନି କରିବାକୁ ମାମା କହିଲା କରିବାକୁ ବୋଲି ତ ସେ ତାର କରୁଚି ସେପଟେ ଆଉ।
ଉଁ ହୁଁ। ବର୍ଷା ଟା ହୋଇଯାନ୍ତା।
ହଁ ସେ ଏବେ ଗୋଟେ ଶିଖି ଯାଇଚି ଯେ ଡାଇରେକ୍ଟ୍ କରିଦେଇକି ମାନେ କଣ କହିଲୁ ପ୍ରେସର୍ କୁକର୍ ରେ ସିଟି ଦେଇ ଦଉଚି।
ସେମିତି ହିଁ ଆଗରୁ କରାଯାଏ ତ।
ହଁ ମାନେ କଞ୍ଚା ଆଗୁରୁ କଣ କହୁନ୍ତିନି ଯୋଉଁ ସିଝେଇକି କରନ୍ତିନି ସିଏ କଣ କହିଲୁ କଞ୍ଚା ଯେମିତି କଷେ
କରନ୍ତି। ଯଦି କରିବ ଡାଇରେକ୍ଟ୍ କଷିକି କରିଦବ ବଲେ ଭଲ ଲାଗିବ। ହୁଁ। ହୁଁ ମାନେ ନ ହେଲେ ଡାଇରେକ୍ଟ୍ ପ୍ରେସର୍ ରେ କରିଦବ।
ହୁଁ ସିଏ ସେଇଆ ସିଏ ଡାଇରେକ୍ଟ୍ ପ୍ରେସର୍ ରେ ପିଆଜ ହେରକା ବି ଭାଜିକି ତା ମାନେ କଡେଇ ହେରିକା କିଛି ଇଉଜ୍ କରୁନି ଆଉ ଡାଇରେକ୍ଟ୍ ପ୍ରେସର୍ ରେ ଆଉ।
ହଁ ମୁଁ ଏବେ ଲାଷ୍ଟ୍ ଟାଇମ୍ କରିଥିଲି ବି ସେମିତିଆ କରିଥିଲି।
ଓ ହୋ। ତୁ ଗୋଟେ ଏବେ ଆସିକି ବିି ହେ ବଂଚିକି ଚିକେନ୍ ହେଲା ମଟନ୍ ହେଲା ଦିଟା ଯାକ ଖାଇପାରିଲୁନି ଆଉ।
ହଁ ନାଇଁମ ଠାକୁରଙ୍କ ଇଏରେ ମୋ ଏଁ ଏମ ଏମିତି ଠାକୁରଙ୍କ ଇଏରେ ଆସିଲେ ଆଶା ଲାଗିବନି। ନର୍ମାଲ୍ ଯଦି ଏମିତି ଖାଲି ରେ ଖାଇ ପାରିନଥାନ୍ତୀ ଆଶା ଏଇ ଠାକୁରଙ୍କ ପାଇଁ ଏବେ ତ ମୁଁ ରିସ୍ ମାସେ ତଳେ ଏକୋଇଶି ଦିନ୍ ଯାଏଁ ପଣା ସଂକ୍ରାନ୍ତି ଠୁଁ ଏକୋଇଶି ଦିନ ଯାଏ ଖାଉନଥିଲି। ଏବେ ରିସେଣ୍ଟଲି ପଣା ସଂକ୍ରାନ୍ତି ଗଲା ନାଁ। ଚଉଦ ତାରିଖରେ ନାଁ କେବେ ମାସେ ଯାଏଁ ତ ଖାଉନଥିଲି।
ଓହୋ ଯଉ ସନ୍ତୋଷ ଭାଇ ବି ମାନୁଛନ୍ତି।
କଣ ନାଇଁ ସିଏ ଖାଉଥିଲେ। କୋସିନ୍ ନାଇଁ ଯେ ମୁଁ ହିଁ ଖାଉନଥିଲି କଙ୍କଡା ସେଠିକି ଆସିଲା ମୁ ଚିକେନ୍ ଆଇଥିଲା ଥରେ ମ ମଟନ୍ ତାଙ୍କର କରା ହେଇଥିଲା ପିସି ଘରକୁ ଟିକେ ଦିଆଯାଇଥିଲା ଆମର ଆସିଥିଲା ମୁଁ ଖାଇନଥିଲି।
ହୁନ୍ ହୁଁ ହୁଁ।
ହୁଁ ମାସେ ହେଲା ଖାଇନଥିଲି ଏବେ ସାତ ଦିନ୍ ଆଜି ତ ଶୁ ଶୁକ୍ରବାରେ ଏମିତିରେ ବି ଖାଇନଥାନ୍ତି ଆଇଁସ ଅଣାହେଇଥିଲେ ତାପରେ ବି ସା ସାତ ଦିନ୍ ଯାଏ ଖାଇବିନି ରବିବାର ଗଲେ ସୋମବାର।
ସବୁ ଭୁଲ୍ ରେ ଖାଇ ଦେଇଥିଲୁ ମନେ ଅଛି ଟି।
ହଁ ବା ଶୁକ୍ରବାରେ। ମୁ ଭାବିଲି ଆଇଁଷ ଖାଏ ଶୁକ୍ରବାରେ ଖାଆନ୍ତିନି।
ଆଚ୍ଛା।
ମେଡିକାଲ ଯାଇଥିଲେ ସେଦିନ। ଖାଇଲୁନି ବାହାରେ ଖାଇକି ପଳେଇଲି।
ହଁ ହଁ ହଁ ହଁ।
ଆଣିଲେ ଥୋଇ ଦେଇ କି ନା ହଁ ବ ସ୍ଫଡ଼
ଏମିତି ବେଳେ ବେଳେ ମନେ ପଡୁନି ବାବା ଦିନେ ଗୁରୁବାର ଏଇ ଘର ଗ ଏଇ ବାବା ଦିନେ ଘର ପ୍ରତିଷ୍ଠା ଟାଇମ ରେ ଗୁରୁବାର ଦିନ ମାନେ କେବେ ଖାଆନ୍ତିନି ବାହାରେ କେବେ ଖାଆନ୍ତିନି ତାଙ୍କର ସେଦିନ କଣ ମନ ହେଲା ବରା ଖାଇ ଦେଇଥିଲେ।
ପିଆଜ ରସୁଣ ଖାଉନାହାନ୍ତି।
ଓ
ଆଁ।
ନା ସେ ତ ପିଆଜ ରସୁଣ ସିଏ ମଙ୍ଗଳବାରେ ସୋମବାରେ ଗୁରୁବାରେ ପିଆଜ ରସୁଣ ବି ଖାଉନାହାନ୍ତି।
କାହିଁକି?
ସିଏ କଣ ସେ ଖାଉନାହାନ୍ତି ସେ କେବେଠୁ ଖାଉନାହାନ୍ତି ହେଇଗଲାଣି ତିନି ଚାରି ବର୍ଷ ହେଲାଣି।
ହୁଁ ହୁଁ। ଓହୋ ଏବେ ମନ୍ଦିର ଯାଉନାହାନ୍ତି କି?
ହଁ ସେଇଥିପାଇଁ ମଙ୍ଗଳବାର
ଆଜି ଗଲା ବର୍ଦା ଆମ ପାଖକୁ କାନ୍ଦିଲାନି ତ। ଅ ଓହୋ ହୋ।
ସିଏ ହଉଛି ଆଜି କେତେ କଷ୍ଟରେ ଗଲା ମାନେ ସେଇଠି ରହିଲା ଟିକେ ଟିକେ ହସିଲା ଆଉ। କେବେ ଯାଇନି ଆଜି ଟିକେ ଗଲା ହେଲେ ସବୁଦିନ ଦେ ଦେଖିଲେ କାନ୍ଦନ୍ତାନି ସେ ଯ ଦେଖ
ହଁ ହଁ ହଁ।
ଆମ ଘର ଲୋକ ଗୋଟେ ଚିହ୍ନି ଯାଇଛି ରୋଜା ପା ଏଇ ବଡ ମାମା କଲ୍ କରିଥିଲେ ଯୋଉ ମୁଁ ଝିଅକୁ ଶୁ ଆଉଥିଲି ତାପରେ ତୋ ତ ଏବେ କଥା ହଉଛି ତୁ ମାନେ କଲ କଲୁ ବୋଲି ଆମର ମନେ ନାହିଁ ମୁଁ କଲ୍ କର ବଡ ମାନଙ୍କୁ
ହୁଁ ହୁଁ ହୁଁ ହୁଁ।
ସେ ଝିଅ ପୁରା ଶୋଇ ପଡିଥିଲା ଗେଜେର ଗେଜେର ଗେଜେର ଗେଜେର ହେଲେ ଏଠି ପହା ପୁଣି ଏଇଠି ଆସିକି ହେଲେ ହଁ ପା ବହୁତ ଗରମ ହଁ ଯିବି ଆଉ। ଦେଖିବା ମିଶିକି ନହେଲେ ରଜ ଡ୍ରେସ୍ଆଣିବାକୁ ଦିଆ ଆଉ
ମୁଁ ଯିବି କି ନଥିବି କି ପଳେଇଥିବି କି ଜାଣି
ହଁ ତୁ ମାନେ
ଯୋଉ ଇଚ୍ଛା ପୁର ଯିବାର ଅଛି ତ ରହିବି କି ପଳେଇଥିବି ମୁଁ ଜାଣିନି ଆଉ
ଯଦି ଥିବୁ ତାହେଲେ ଆସିବୁ ଆଉ
ହୁଁ
ଆଉ ଯୋଉ ମଝିରେ ଆମର ସବୁ ପୁରା ଭୋଜି ହଉଥିଲା ଡେଲି ଡେଲି ବି ଭଲ ଭଲ ଖାଇବା ମନେ ଅଛି ନା ନାଇଁ
କେବେ
ଏଇ ନଭେମ୍ବର ଡିସେମ୍ବର ମାସରେ ଗୋଟଥିଲା ମଟନ ହେଇଥିଲା ତାପରେ ହଉଛି ଯୋଉ ଭାତର କ
ମୋର ଡିସ ଡିସେମ୍ବର ନୁହେଁ ଟେ ଡିସେମ୍ବର ଲାଷ୍ଟକୁ ନ୍ୟୁ ଇୟର ବେଳେ
ହଁ ନ୍ୟୁ ଇୟର ଭୋଜି ରେ ହଁ
ଫାଷ୍ଟ ଥର ଯଉ ହେଇଥିଲା ମୁଁ ଆଇଁଷ ଖାଇଲୁ ଶୁକ୍ରବାର ହେଇଥିଲା ଗୋଟେ
ତୁ ଚିକେନ ପକୋଡା ହରିକା ଖାଇ ନଥିଲୁ ଚିକେନ ପକଡା ହରିକା ଖାଇ ନଥିଲୁ
ହଁ କଉଠି ଖାଇଥିଲି କଉଠି
ହଁ ଶସେନ ଶୁକ୍ରବାର ଖା ମାନେ କରାହେଇଥିଲା ଭୋଜିଟା ନୁହଁ ତାପରେ ମଟନ ଦିନ ଟା ଖାଇଥିଲୁ ବୋଧେ କେତେ ଦିନ ପରେ ଖାଇଲୁ ନା ମଟନ୍ ସେଇତ
ଟୁ ଟିକେ ଥିଲା ମୁଁ ଖାଇଲା ବେଳକୁ
ହଁ ମଟନ ଆଉ ଟିକେ ଅଧିକ ଆଣିଥିଲେ ହେଇଥାନ୍ତା ଆଉ
ନା ଆଉ ତାପରେ ନୁଆକୁଡି କରିଥିଲେ ନୁହେ ନିୁ ଇୟର ଦିନ
ଓ ହଁ ହଁ ହଁ କା ତିନି ତିନିଟା ଭୋଜି ଆଉ
ହୁଁ
ମଟନ ଟା ବି ବହୁତ ଟେଷ୍ଟି ହେଇଥିଲା ବଡା ପା କରିଥିଲା ନା
ହୁଁ
ସେ ମଟନ ସତରେ ପୁରା କେତେ ଟେଷ୍ଟି ହେଇଥିଲା ସେ ପୁରା କେମତି ଚର୍ବିକୁ ବି ବେଶୀ ତେଲ ହବନି ବୋଲି ଭାଜିଥିଲେ ତାପରେ ମୁଁ ରୋଜା ପାଖକୁ ସେଦିନ ଫାଷ୍ଟ ଟାଇମି ସ୍କୁଟିରେ ନେଇକି ବୁଲେଇଥିଲି କେତେ ତାପରେ ଆମେ ଯାଇଥିଲୁ ଥମ୍ସ ଅପ୍ ହଁ ଥଣ୍ଡା ଆଣିବାକୁ ଯାଇଥିଲୁ ସିଏ ପୁରା ରୋଡ ରେ ଯେମିତି ହେଲା ଡରିକି କାଳେ ମୁଁ ପକେଇଦେବି ମତେ ଆସୁନି ସିଏ ତ ଖାଲି ମଝିରେ ମଝିରେ ଖାଲି ଚିଲେଇଲା ଆଉ ମୁଁ କହିଲି ଯେମିତି ଚିଲଉଛୁ ଆ କ ଯିଏ ନଡରିଆ ଲୋକ ସବୁଠୁ ଡରିବ ଆଗ ଗାଡି ଚଲେଇଲା ବେଳେ ସେ ସବୁ ହମ ସ ଦେଖିକି ମାମା ମାମା ସେଥିରେ ରୋଡ ପାରିଗଲା ବେଳକୁ ବି ସେଇଭଳିଆ
ମୁଁ ବି ଗୋଟେ ବେଟରୀ ଗୋଟେସ୍କଟି ଆଣିବାକୁ ଇଚ୍ଛା ଇଚ୍ଛା ଅଛି ଯେ
ହଁ ଭାଇ ହଁ ଝିଅ ଆଉ ଟେ ବଡ ହେଲେ ତାକୁ ନବାଣଆ କରିବାକୁ ସୁବିଧା ଆଉ
ଆଉ ଏତ ହର ହେଇକି ତାପରେ ଟଙ୍ଗେନା ଟିକ ପଳେଇ ଆସିବି
ହଁ ସତରେ ବଢିଆ ହବ ତୁ ତ ଶିଖି ଯାଇଥିଲୁ ତାପରେ ତୋର ଅଭ୍ୟାସ ଛାଡା ହେଇଯାଇଛି ନହେଲେ ତୁ ତ ଭଲରେ ପଛ ହଁ ହାଲକା ଗାଡି ହେଲେ ଭଲ
ଗୋଡ ପାଉନଥିବ ପ୍ରଜ୍ଞ ର ଗୋଡ ପାଉନି ସେ ନୁହଁ ଏଡେ ବଡ ବଡ଼ ହିଲ ପିନ୍ଧିକି ଚଲାଇଲୁ
ହ ବା ନାହେଲେ ପେ-ପେଟେ ଚାଲେେଇବୁ।
ହୁଁ ଟେପ ଟା ଆଉ କେଇ ଚଲୁନାହାନ୍ତି ଆଜିିକାଲି ତ।
ହଁ ଆଜିକାଲି ସବୁ ବଡ ଚଲାଉଛନ୍ତି କିଛି ନିଇଁ କିଛି ନାଇଁ ମତେ ଟିକେ କେବଳ ଏକ୍ଟିଭାଟା ଓଜନ ହପୀ ଭାଇଙ୍କ ସ୍କୁଟି ଏବେ ଦିନେ ଚଲାଉଥିଲି ଯେ ସେ ତ ଯୋଉ ଓଜନ ମ ସେଇ ପାଇଁ ମାନେ ମୋର ସେ ଆଉ ମୋର ଆଉ ମୋଜନଙ୍କୁ ସେ ଗାଡି ନୁହଁ।
ହଁ ହଁ ହଁ
ମୁଁ ଚଲାଉଥିଲି ତାକୁ ଖାଲି ବୁଲାବୁଲିରେ ଟିକେ ବହୁତ ଓଜନ ହଉଥିଲା ଏକ୍ଟିଭାଟା ତାଙ୍କର ନା। ସେଇଥିପାଇଁ ତା ଟିକେ କଷ୍ଟ ହେଲା ନହେଲେ କିନ୍ତୁ ଭଲ ଚଲେଇଦେଲି ଆଉ।
ହୁଁ ମତେ ଆଶେଷ ଟା ହାଲକା ଲାଗେ ତ ଆଶେଷ ଚଲେଇଛୁ ମାନା ଭାଇର ଯୋଉ ଥିଲା।
ବା ହଁ ଆସେ ଅଶେଷ୍ ଗୋଟେ ଥର ଗୋଟେ ଥର ପକେଇବି ଦେଖିଥିଲି ଜଣିଚୁ ନା ନାଇଁ ନୁଆ ନୁଆ ସେତେବେଳେ ସି ଖୁଥିଲି ହେଲା ସେତେବେଳେ ହଉଚି କଣ କହିଲୁ ଚଲଉଥିଲି ଯୋଉ ପକେଇ ଦେଇେଇଥିଲି ଆଉ।
ହଉ ଆଉ ହଉ ର ଖିଦେ ଝିଅ ଯୋ ଶୋଇବ ଏନେ ଝିଅ ଶୋଇବ ତ ଶୁଆଇକି ଫୋନ କରିବି ଆଉ।